ହଁ ଶୁଭସନ୍ଧ୍ୟା
ସନ୍ଧ୍ୟା କେମିତି ଅଛନ୍ତି।
ହଁ ଭଲ ଅଛି। ଆପଣ? ହଁ ମୁଁ ବି ବହୁତ ଭଲ ଅଛି ଆଛା କଣ କରୁଥିଲେ?
ହଁ କିଛି ନାହିଁ ଏବେ ଏମିତି ୟୁଟ୍ୟୁବରେ ଏମିତି ଗୋଟେ ଲେକ୍ଚର ଶୁଣୁଥିଲି ଗୋଟେ ପ୍ରବଚନ ଗୋଟେ ଛୋଟ ପ୍ରବଚନ ସନ୍ଧ୍ୟା ସମୟରେ
ମତେ ଲାଗିଲା ସେଇ ଯେମିତି ସମସ୍ତ ନର୍ମାଲ ଆଜିକାଲି ଖାଲିରେ ବସ ବସଛିମାନେ ସେଇ ଫୋନ୍ ହିଁ ଧରିଥିବେ ତ ମତେ ବି ଲାଗୁଥିଲା କି ଫୋନ୍ ହିଁ ଧରିଥିବେ ହେଲେ ଭଲ କାମରେ ଭଲ କାମରେ ଆପଣ ୟୁଜ କରିଥିଲେ ଭଲ କାମରେ ବ୍ୟବହାର କରୁଥିଲେ ହଁ। ଏମିତି ନୁହଁ କି କେବଳ ଆମର ଯୋଉ ସୋସିଆଲ ମିଡି ରହୁଛି ଅଛନ୍ତି ବହୁତ ବହୁତ ସାରା ଲୋକ ଅଛନ୍ତି ସେଇଟାକୁ ବହୁତ ଭଲରେ ସଦୁପଯୋଗ କରନ୍ତି ଆଉ ବହୁତ ଜଣ ଅଛନ୍ତି ସେଇଟାକୁ ଭଲରେ ନାଇଁ ବ୍ୟବହାର କରିପାରନ୍ତିନି। କିଏ କିଏ କେମିତି ଆଉ ଆପଣ ଆପଣ ଦେଖନ୍ତୁ କେତେ ଭଲରେ ତାର ଫାଇଦା ଉଠଉଥିଲେ କିଛି ଶୁଣୁଥିଲେ ପ୍ରବଚନ ଶୁଣୁଥିଲେ
ନିହାତି ବହୁତ ଭଲ କଥା କହିଲେ ତ ଯେମିତି କି ସୋସିଆଲ ମିଡିଆ ମାନେ ଏ ସବୁ କହୁଛନ୍ତି କି ଆଜିକାଲି ଯୁବ ସମାଜ ଉପରେ ବହୁତ ପ୍ରଭାବ ପକାଉଛି। ଆଉ ସେଥିରେ ବି ପ୍ରଭାବିତ ହେଇକି ମାନେ ବହୁତ ଭୁଲ ରାସ୍ତାରେ ଚାଲୁଛନ୍ତି ଆଜି କାଲି ର ପିଲାମାନେ ଯେମିତିକ ଆଜିକାଲି ଗୋଟେ ଛୋଟ ଶିଶୁ ଗୋଟେ ଛୋଟ ଶିଶୁ ହାତରୁ ନେଇକି ଗୋଟେ ମାନେ ବୃଦ୍ଧ ଲୋକଟି ବି ବସ ରେ ଯାଉଥିବ ଅଟୋ ରେ ଯାଉଥିବ ଟ୍ରେନ ରେ ଯାଉଥିବ ତା ହାତରେ ଗୋଟେ ସ୍ମାର୍ଟ ଫୋନ ନିହାତି ଥିବ। ତ ସେଥିରେ ତ ଆମ ପାଖରେ ଅଛି। ସମସ୍ତେ ତାର ବ୍ୟବହାର କରିବା ଜାଣୁଛି କିନ୍ତୁ ମତେ ଲାଗେ ଆମେ ତାର କେତିକି ତାର ସଦୁପୋଯୋଗ କରିପାରୁଛେ। କାରଣ ସେଇଥିରେ ହିଁ ଦୁନିଆର ସବୁଠୁ ଭଲ ଜିନିଷ ଅଛି।
ଭଲ ଜିନିଷ ସେ ଦୁନିଆରେ ସବୁଠୁ ଖରାପ ହଁ ସେଇ ଗୋଟେ ଜିନିଷ ହିଁ ହଁ ସେଇ ଗୋଟେ ଗୋଟେ ଜିନିଷ ହିଁ ମଣିଷକୁ ବହୁତ ଭଲରେ ଗଢିପାରିବ। ଆଉ ଚାହିଁଲେ ସେ ବହୁତ ମାନେ ମଣିଷକୁ ଗଢିପାରେନି ସେ ଗୁରା ଚାହିଁଲେ ଉପରକୁ ନବ ଚାହିଁଲେ ସେ ତଳକୁ ସେଇଟା ମୁଁ
କ ଆ ହେଟାରେ ଆମ ଜାଣିକି କିନ୍ତୁ ଏବେ ପ୍ରାୟ ପିଲା କଣ କରୁଛନ୍ତି ସେ ସବୁ ସେଇ ଖେଳ ଗେମ ସେଇ ସବୁ କଥାକୁ ଦେଖିକି ସେମାନେ କେହି ପା ପାଠପଢିବାରେ ବି ଧ୍ୟାନ ଦଉନାହାନ୍ତି ଆଉ ଗୋଟେ କଥା କଣ ଜାଣିଛନ୍ତି ଯେବେଠୁ ଆମର ଯୋଉ କୋଭିଡ ହେଇକି ଯୋଉ ହେଇଗଲା ଲକଡାଉନ ଯୋଉ ହେଇଗଲା। ତାପରେ ଯୋଉ ଅନଲାଇନ କ୍ଲାସ ହେଲା ନା ସେଇ ପରଠୁ ହିଁ ପିଲା ବହୁତ ଫୋନ ୟୁଜ କରିକି ପୁରା ଫୋନ ରେ ହିଁ ତାଙ୍କର ସବୁ ଏବେ ପଢିବା ପାଇଁ କିଛି କୋଉ ଛୁଆ ବି ଦେଖିଥିବେ କୋଉ ଛୁଆ ବି ଫୋନ ଧରିଥିବ ତାକୁ ପଚାରେ ନା କଣ କରୁଛ ନାଇଁ ମୁଁ ହମ ଘରୁ ସ୍କୁଲ ରୁ କିମ୍ବା ଟିଉସନ ରୁ କିଛି ହୋମୱାର୍କ ଆସିଛି ମୁଁ କରୁଛି ତ ସେଇ ବାହାନା। ସବୁ ଦେଇକି ପୁରା ସବୁ ସୋସିଆଲ ମିଡ଼ିଆରେ ହେଇକି ବହୁତ ପିଲା ଅଛନ୍ତି ବହୁତ କିଛି କରିୁଛନ୍ତି ବି ସୋସିଆଲ ମିଡ଼ିଆକୁ ୟୁଜ୍ କରି ଆଗକୁ ଯାଇଛନ୍ତି ଏବେ ହଁ ବ୍ୟବହାର କରିକି ଆପ ଆପଣ ଦେଖନ୍ତୁ ଏବେ କାହାର କାହାର ଆର୍ଥିକ ସ୍ଥିତି କେମିତି ଆମେ ତ କହି ଆନି ଜଣ ଜଣଙ୍କର ଥାଏ ସେମାନେ ପଢିବାକୁ ଚାହୁଁଥିବେ କିନ୍ତୁ ତାଙ୍କ ପାଖରେ କିଛି ସୁବିଧା ପଢିବାକୁ ପଇସା ଦେଇକି କିଛି ନଥିବ ତ ସେଇମାନେ ନର୍ମାଲି ଗୋଟେ ସ୍ମାର୍ଟ ଫୋନ ପାଇଲେ ବି ସେଇଟାକୁ ବ୍ୟବହାର କରିକି ବହୁତ ଆଗକୁ ଯାଇଛନ୍ତି। ତ ସେମିତି ଆ ହଁ ଚାହିଁଲେ ହଁ ଆମେ ଚାହିଁଲେ ତାକୁ ଭଲରେ ବ୍ୟବହାର କରିପାରିଆ ଆଉ ନ ଚାହିଁଲେ ଆମେ ନିଜ ଜୀବନକୁ ନିଜେ ହିଁ ନଷ୍ଟ କରି
ନଷ୍ଟ କରିପାରିବା ତ ମତେ ତ ଲାଗୁ ଆ ଯେମିତି କି ଆ ଆଜିକାଲି ଛୋଟ ପିଲା ମାନେ ମୁଁ ଗୋଟେ ଛୋଟ ପିଲାଙ୍କୁ କଥା ଦେଖିନି ଛୋଟ ପିଲା ମାନେ ବହୁତ କଣ କରନ୍ତି ଆଜିକାଲି ମତେ ଲାଗେ କୋଉଠି ଅଭିଭାବକ ମାନଙ୍କର ବି କିଛି ଅ ରହିଯାଉ ତାଙ୍କ କର ଯେମିତି ପିଲାଙ୍କୁ ଲାଳନ ପାଳନ ସମୟ ରେ କାରଣ ଦେଖ ତମେ ବି ଲ ଲକ୍ଷ୍ୟ ରଖିଥିବ ଆଜିକାଲି ଗୋଟେ ଛୋଟ ଶିଶୁ ଖାଉନି ତ ସେଠି ତା ମା କଣ କରେ ନେ ଅ ନେ ନେଉ ଫୋନ ରେ ଏଠି ବସିକି କାର୍ଟୁନ ଦେଖ ଠିକ ଅଛି। ତ ସେଇଟା ସେଇଟା କରିବାରୁ ନା ଥିଲା। ଏଠି ତାକୁ ଫୋନର କାର୍ଟୁନ ବଦଳରେ ତମେ ତାକୁ ଗୋଟେ କଣ୍ଢେଇ ଧରେଇ ପାରିଥାନ୍ତ। ଇଏ ରାଇଟ୍, ତ ସେ ଏଥିପାଇଁ ସେଇ କ୍ଷେତ୍ରରେ କଣ କରାହବ ନା ମତ୍ ମତେ ଲାଗେ ଆଜିକାଲି ପିଲାମାନେ ବୁଝି ପାରୁନାହା ମାନେ ବାପାମାଆ ମାନେ। ବା ପ୍ୟାରେଣ୍ଟସ୍ ମାନେ ଯୋଉମାନେ ବୁଝିପାରନ୍ ନ୍ତିନି ସେମାନେ ପିଲାମାନଙ୍କୁ ବି ଫୋନ୍ ଧରେଇ ଦିଅନ୍ତି, ତ ସେଇଟା କଣ ସେମାନଙ୍କର ସେଇ ପ୍ରଭାବରେ ସେମାନେ ଆସିଯାଆନ୍ତି ଯାହା ଫଳରେ, ହଁ, ତ ସେମାନେ ଯେତେବେଳେ ଧୀରେ ଧୀରେ ଧୀରେ ଧୀରେ ବଡ ହୁଅନ୍ତି ତ ସେଇ ମୋବାଇଲ ପ୍ର ହିଁ ଆକୃଷ୍ଟ ହୁଅନ୍ତି ଯାହା ଫଳରେ ସେ ଯେତେଳେ ଆଉ ଟିକେ ବଡ ହଉଛି ସେ ଚାହେଁ ମୁଁ ସେଇ ମୋବାଇଲରେ ସେଇ କାର୍ଟୁନ ଦେଖିଲେ ହିଁ ମୁଁ ତାପରେ ଭାତ ଖାଇବି ତ ସେଇଟା ଆମକୁ ଭାବିବା ଦର କାର, ମତେ ଲାଗେ ସେଥିପାଇଁ କୌଣସି ନା କୌଣସି କ୍ଷେତ୍ରରେ ପିତା ମାତାଙ୍କୁ ବି। ଅବଗତ ହବାକୁ ଦରକାର ଯଦି ଆଜିି ଶିଶ୍ ଶୁଟିଏ କାନ୍ଦୁଛି ତାକୁ ମୁଁ ସେ ମାନେ ତା କାନ୍ଦିବା ବଦଳରେ ତା କାନ୍ଦକୁ ବଦଳେଇବା ପାଇଁ ତା ମନ ମୁହେଇବା ପାଇଁ ମୁଁ ତାକୁ ଅଲଗା କିଛି ଦେଇପାରିବି ଯୋଉଟା କି ମୋବାଇଲ ପ୍ରତି ବଦଳରେ, ତ ମତେ ତ ନିହାତି ଭାବରେ ଏଇଠି ବାପ୍ ବାପାମାଙ୍କର ବି ମାନେ ବହୁତ୍ ଭୂମିକା ଅଛି ପିଲାଙ୍କୁ ଏଇ ପଥରୁ ନିବୃତ୍ତ କରିବା ପାଇଁ ସେ ଚେଷ୍ଟା କଲେ ତ ନିହାତି କରିପାରିବେ।
ନିହାତି ସେଇଆ ଦେଖ ଏବେ ଛୋଟ ଶିଶୁ ହେଲେ ବି ଯୋଉ କୁହନ୍ତି ଛୋଟବେଳେ କଣ ଥାନ୍ତି କହିଲେ ଯୋଉ ମାଟି ପିତୁଳା ଯେମିତି ଆମେ ସେଇ ଟାଇମରେ ତାକୁ ଯେମିତି ଚାହିଁବା ତାକୁ ସେମିତି ତାର ଆକୃତି ଦେଇକି ଆକାର ଦେଇପାରିବା ଆଉ ଯେତେଳେ ଆମେ ଭୁଲ୍ ତାକୁ ଆକୃତି ଦେଇକି ଲାଷ୍ଟରେ କହିବା କି ନାଇଁ ଏଇଟା ଏମିତି ହେବାର ଥିଲା ଏମିତି ହେଇଗଲା ତ ଯିଏ ଆକୃତି ଦେଇଛି ତାଙ୍କର ହିଁ ରହିବ ନା ଆମେ ବି ମାନୁଛୁ କୋଉ ବାପାମାଆ ଚାହିଁବେନି ଛୁଆ ଖରାପ ହଉ କିନ୍ତୁ ବାପାମାଆଙ୍କୁ ବି କିଛିଟା କଥାରେ କଠୋର‌ ହବାର ଅଛି। ଛୁଆ କାନ୍ଦିବ ନା ଫୋନ୍ ପାଇଁ କାନ୍ଦୁ ତାକୁ ଅଲା କିଛି ଦେଇକି ଆମେ ବୁଝେଇଦବା କିନ୍ତୁ ବାପାମାଆ ହେଇଥିଲେ ସେଇ ଟାଇମରେ ଛୁଆ କାନ୍ଦୁଛି ନାଇଁ ତୁ ଫୋନଟା ଦେଖେ ତୁ ଫୋନଟା ଦେଖେ ତୁ ଯାହା କର ଦେଖିକି ତୁ ଶାନ୍ତ ହେଇଯା।
ନାଆ ନାଆ
ସେଇ ଟାଇମରେ ତାର ସେ ଜିଦ୍ କରିବାଟା ବି ବଢିଯାଏ ତ ତାକୁ ହଁ ଯେତେବେଳେ କିଛି ଦରକାର ପଡ଼ିଲା ନା ମତେ ଫୋନ୍ ଦିଅ ଫୋନ୍ ଦିଅ ନହେଲେ ମୁଁ କିଛି କରିବିନି ତ ଆପଣ କହିଲା ପରି ନିହାତି ସେଇଟା ବାପାମାଆଙ୍କର ବି କିଛିଟା ଭୁଲ୍ ରହୁଛି ତ ବାପାମାଆ ହିଁ ଏଇଟା ସୁଧାରେ ଛୋ ଛୋଟବେଳେ ଯେତେବେଳେ ଫୋନ ଧରୁଛନ୍ତି ଯେମିତି ଆପଣ କହିଲେ କଣ୍ଢେଇ, ଠିକ୍ ଅଛି ସେଇଟା ବି କଣ୍ଢେଇ ଦେଇକି କିଛି ବି ଖେଳଣା ଦେଇକି ଆମେ ବୁଝେଇ ପାରିବା ଆଉ ଆପଣ ବି ଜାଣିଥିବେ ଆଜି କାଲି ଘରେ ବି ଗଲେ ଛୋଟ ଛୁଆ ଥିବେ କିନ୍ତୁ ଖେଳଣା ଦେଖିବାକୁ ମିଳେନି।
ନାଆ ହାଁ-ହାଁ।
କିଛି ନା ଦେଖିବେ ବହୁତ୍ ଜାଗାରେ ନ ହଁ ବହୁତ୍ ଜାଗାରେ ଯାଇକି ଦେଖିବେ ନୋଟିସ୍ କରିବେ, ମୁଁ ବହୁତ ଜାଗାରେ ଯାଇକି ଦେଖିଛି ଛୋଟ ଛୁଆ ଥିବେ ଆଗରୁ କଣ ଆମେମାନେ ମୁଁ ଯେମତି ଆପଣଙ୍କ କଥା ବି କହିବି ମୋ କଥା ବି କହିବି ଆମମାନଙ୍କ ଟାଇମରେ ଥିଲା ଖେଳଣା ଥିଲା ଆମେ ଖେଳୁଥିଲେ ସାଙ୍ଗସାଥି ଥିଲା ଏବେ ଦେଖ ଛୁଆମାନଙ୍କର ସାଙ୍ଗସାଥି ଖେଳଣା ସବୁ କିିଛି ଫୋନ୍।
ସବୁ କିଛି ନିହାତି ଭାବରେ ସେମାନେ ଏହା ଦ୍ଵାରା ସେମାନେ ଏହା ଦ୍ଵାରା ସେମାନେ ସେମାନଙ୍କର ମାନେ ଅପ୍ ଅଭିଭାବକ ବୁଝିବା ଦରକାର ସେ ଗୋଟେ ଛୁଆବେଳୁ ଯେତେବେଳେ ତା ହାତରେ ଗୋଟେ ସ୍ମାର୍ଟ ଫୋନଟିଏ ଧରଉଛନ୍ତି ତାର ଚିନ୍ତାଶକ୍ ହରେଇ ବସୁଛି ଅଧିକ ମାନେ ତା ମାଇଣ୍ଡ ବିସ୍ତୃତ ହବା କଥା ଛୋଟ୍ ଟ ବେଳୁ ହିଁ ପିଲା ସବୁ ଶିଖ୍ ଆହରଣ କରେ ତ ସେଇ ସମୟରେ ସେ ଏଇ ଖେଳଣାଟା ଧରିବ ୟାକୁ ଛୁଇଁବ ତାକୁ ସେ ସମୟରେ ପର୍ଯ୍ୟବେକ୍ଷଣ କରେ ଏଇଟା କାହିଁକି ଏଇଟା କଣ ସେ ଜାଣିବ। କୁ ଚେଷ୍ଟା କରେ କିନ୍ତୁ ସେତେବେଳେ ଆମେ ଯେତେବେଳେ ତାକୁ ମୋବାଇଲ ଫୋନ େ ଧରି ଦଉଛେ ତାର ଗୋଟିଏ ଲକ୍ଷ୍ୟ କାରଣ ସେ। ଫୋନ ଭିତରେ ହିଁ ତାକୁ ସବୁ କିିଛି ମିଳିଯାଉଛି ସବୁ କିିଛି ମିଳିଗଲା ସେଇ ଭିତରେ ଗୀତ ସେଇ ଭିତରେ ନାଚ ତ ସେଇ ଭିତରେ।
ସେଇ ଭିତରେ ସବୁ କିଛି ହଁ ସେଇ କଲରିଙ୍ଗ ହଁ ସବୁ କଲର ଫୁଲଣ ସବୁ ଦେଖ
ତ ତେଣୁ ସେ ଆଉ ବାସ୍ତବ ଜୀବନରେ ଆଉ ଚିନ୍ତା କରିବାର ଶକ୍ତି ହରାଇବସ ଥିଲା। ତ ଯୋଉଟା କି ଆଜିକାଲି ଭତରେ ପ୍ରଭାବ। ପକଉଛେ ଆମେ ଯେତେବେଳେ ପିଲା ଥିଲେ ଛୋଟ ଛୋଟ ସଢେଇ କାଗଜ ଡଙ୍ଗା ଏଇଟା ବିଭିନ୍ନ ପ୍ରକାର ଜିନିଷରେ ଆମ ଆମ ବୁଦ୍ଧିକୁ ସେଥିରେ ଉପଯୋଗ କରୁଥିଲେ। ଆମେ ସେଥିରୁ ସେଇଟା ବନଉଥିଲେ। କାଗଜକୁୁ ଏମିତି ଫୋଲଡ କଲେ ମୁଁ ଏମିତି ଭାଙ୍ଗିକି ମୁଁ ତାକୁ ଗୋଟେ। ଗେ ଡଙ୍ଗା ବନେଇ ପାରିବି କିନ୍ତୁ ଆଜିକା ଆଜିକା ଛୁଆକୁ ତମେ ଗୋଟେ କାଗଜ ପେପର ଖଡି ଦେଇ ମୁ। ସେ ସେଥିରେ ତମକୁ ଆମେ କେବଳ ଡଙ୍ଗା ନୁହେଁ ସେଥିରୁ ବିଭିନ୍ନ ପ୍ରକାର ପକ୍ଷୀ ତାରା ମାନେ କଣ କଣ ବନଉଥିଲେ ା ବହୁତ କିଛି। ତ ସେ ସବୁ ଆଜିକାଲି ପିଲାଙ୍କ ଭିତରେ ଦେଖିବାକୁ ମିଳୁନି ତ ନିହାତି କି ଭାବରେ ଆମେ ଶିକ୍ଷିତ ତ ହେଇଯାଉଚି ଏହାର ମାନେ ନୁହେଁ କି ଆମେ ଶିକ୍ଷିତର ପରିଚୟ ଦେଇ କି ପିଲାମାନଙ୍କୁ ଅତ୍ୟାଧୁନିକ କରଣରେ ଏମିତି ବୁଡେଇ ଦବା ଯେ ସେମାନେ ନି ନିଜର ଚିନ୍ତା କରିବାର ଶକ୍ତିକୁ ଦିନକୁ ଦିନ ହରେଇ ବସିବେ ଗୋଟେ ଭଲ ନାଗରିକ ଗୋଟେ ଭଲ ତ ଆଜିକାଲି କାହିଁକି ଛୋଟ ଛୋଟ ପିଲାମାନେ କାହିଁକି ଏତେ ଜିଦ୍ ହେଇଯାଉଛନ୍ତି ଏତେ କଠୋର ହେଇ ପାରୁ ହେଇଯାଉଛନ୍ତି ଯାହା ଫଳରେ ପିତା ମାତାଙ୍କୁ ହିଁ ତାର ଭାର ତା ଶେଷକୁ ବହନ କରିବାକୁ ପଡୁଚି ତାର ପ୍ରଭାବ ଟା କେବଳ ହିଁ ସେୟା।
ସେ ବାପା ମା ଜଣକୁ ଶାସନ କରିବା କଥା ସେଇ ଟାଇମରେ ନକଲେେ ଟାଇମ୍ ଆସିବ ସେ କାହା ଉପରେ ଛୁଆ ଉପରେ କିଛି ପଡ଼ିଲେ ରବ ଅଧିକ କଷ୍ଟ ବାପ ତ ମାନେନା ତ ସେ ବାପା ମାଙ୍କୁ ହିଁ ହବ ତ ସେ ବାପା ମା ବୁଝିକି ସେଇ ହିସାବ ରେ କିଛି ବି ଛୁଆ କାନ୍ଦିଲେ କିଛି ହେଲେ ଆଉ କିଛି ଆମେ ନିଜେ ଗୀତ ଗାଇକି ବି ଶୁଣି ପାରିବା ଆମେ କହିବି ବିହାରୀ ତୁ କିଛି ନାଚି ଦେଖା କିଛି ଗୀତ ଗାଇକି ଦେଖା ତ ସେ ଟାଇମରେ ତା ପାଖରେ ବି କିଛି ଆ ହଁ ସେଇ ଟାଇମ ରେ ତାକୁ ବି ଡ୍ୟା ନାଚ ନାଚିବାକୁ ଇଛା ହବ ଏ କର ବଟ ଆମେ ସେଇ ଟାଇମ ରେ ଯଦି ସେ କାନ୍ଦୁଥିବ ନାଇଁ ନାଇଁ ତୁ ଫୋନ୍ ଟା ଦେଖେ ସି ଦେଖିକି ସେଇ ଜାଗାରେ ସେ ରହିଗଲା ବାସ୍ତବତା ନିଜ ଦୁନିଆରେ କଣ ହଉଛି କଣ ନାହିଁ ସିଏ ଜାଣିପାରିଲାନି ସେ ଗୋଟେ କାଳ୍ପନିକ ଦୁନିଆକୁ ପଳେଇଲା ଯୋଉଟା କି କି ନର୍ମାଲ ଆମ ଲାଇଫରେ ଯୋଉଟା ଆମ ଜୀବନରେ ଯୋଉଟା ହୁଏ ସେ ବିଷୟରେ ସେ କିଛି ଅବଗତ ହିଁ ରହିଲାନି ସେ ତାର କାଳ୍ପନିକ ଦୁନିଆକୁ ହଁ ମୋର ତ ଏଇଠି ମିଳୁଛି ସବୁ କିଛି ମିଳୁଛି ବାବା ମା ହଁ ସେ ଫୋନ୍ ଧରିଲେ ସେ ତାର ସେ ଶାନ୍ତ ହେଇଗଲା ଆମେ ଆମର କାମ କରିବା। ଆଉ ଆଉ ଗୋଟେ କଥା ଦେଖନ୍ତୁ ଏମିତି ନୁହେଁ କି ନା ମୋ ଛୁଆ ତ ଛୋଟ ଅଛି ତାର ପାଠ ପଢ଼ିବା ଏଜ ହେଇନି ତ ସିଏ ଯାଇନି କୋଉଠେ ମାନେ ସ୍କୁଲକୁ ବି ଯାଇନି ବର୍ଷେ ଦିବର୍ଷ ହେଇଛି ତ ଏବେ ତାକୁ ଫୋନ୍ ଦେଖିକି ବୁଝେଇଦେବି ସେଇଟା ବି ଠିକ୍ ନୁହଁ ଛୋଟବେେଳୁ ହିଁ ସେଇ ଟେ ଆମର ଯୋଉ ଥାଏ ମସ୍ତିକରେ ସେ ମସ୍ତିଷ୍କରେ ସେ ପ୍ରଭାବ ଟା ପଡେ ଯୁ
ନିହାତି ନିହାତି ତ ତେଣୁ ଆମେ ହିଁ ସେମାନଙ୍କର ବୌଦ୍ଧିକ ଅଭିବୃଦ୍ଧି ଧୀରେ ଆମେ ହିଁ ମାନେ ଯୋଉ ନିଜକୁ ଆଧୁନିକ ପିତାମାତା କହୁଥିବା କିଛିଟା ତ ସେମାନେ ହିଁ ତାଙ୍କର ଅଭିବୃଦ୍ଧିରେ ମାନସିକ ଅଭିବୃଦ୍ଧିରେ ବାଧା ସୃଷ୍ଟି କରନ୍ତି। ଏହି ପ୍ରକାର, ତ ତେଣୁ ମତେ ଲାଗେ ଆମେ ଆଧୁନିକ ହବା ସହିତ ତ ଉଚ୍ଚଶିକ୍ଷିତ ହବା ସହିତ ଆମେ ଗୋଟେ ସଚେତନ ନାଗରିକ ସଚେତନ ପିତାମାତା ଅନୁସାରେ ନିହାତି ଭାବରେ ମାନେ ଏଇ ସୋସିଆଲ ମିଡିଆ ଠାରୁ ଏବଂ ମୋବାଇଲ ଫୋନ ଠାରୁ ଯୁବ ପିଢିକୁ ଛୋଟ ଶିଶୁଙ୍କୁ ନିହାତି ରଖିବା ଦରକାର ଯାହା ଫଳରେ ଗୋଟେ ଭଲ ନାଗରିକ କୋଉମାନେ ଆଗୁକୁ ବନିବ
ଆଗକୁ ଯାଇପାରିବେ ହଁ ନିହାତି ନେ ନହେଲେ ଏମିତି ହିଁ ଫୋନ ଦେଖିକି ସବୁ କିଛି ବାପା ମା ଯଦି ସେଇ ଫୋନରେ ହିଁ ଇଏ କରିଦେବେ ଆଉ ଆଜିକାଲି ପିଲା ବହୁତ ପୁରା ହିଁ ବହୁତ ସୋସିଆଲ ମିଡ଼ିଆ ସେ କୋଉ ଗେମ୍ ହଉ କିଛି ବି ହଉ ଭିଡ଼ିଓ କରିବା ଗୀତ ଗାଇ ବା ସେ ଭିତରେ ପଶିକି କିଛି ଜାଣି ହିଁ ପାରନ୍ତିନି ଆମ ଆଖପାଖରେ କଣ ହଉଛି କଣ ନାହିଁ ସେମାନେ ସେଇ ଭିତରକୁ ହିଁ ପଳାନ୍ତି ତ ତମେ କହିଲା ବେଳେ ସେଇ ସେମିତି କି ସେ ବାପା ମାଙ୍କ ଉପରେ ବହୁତ ଇଏ କରେ ଆମେ ଯଦି ଚାହିଁବା ପୁଅ ହଉ ଝିଅ ହଉ ଆ ଆମେ ଯେତିକି କଠୋର ବ୍ୟବହାର କରିକି ବି ତାକୁ ବୁଝେଇ ପାରିବା, ସେ ଟାଇମ୍ ରେ କଠୋର ନହେ ଲେ ଆଗକୁ ତା ଜୀବନରେ ଆହୁରି ବହୁତ କିଛି ସିଚୁ ଅବସ୍ଥା ଯୋଉଟା କି ଆଗକୁ ଇଏ କରିବାର ଅଛି, ହଁ ସେ-ସେଇ ସୋସିଆଲ ମିଡିଆରୁ ସେ ସମସ୍ତେ ଦୁରେଇକି ହଁ। ଆପଣ ଦେଖନ୍ତୁ ଆପଣ ସମସ୍ତେ ଭଲ ଲାଗେ ଆଜ୍ଞା ଆପଣ ହଁ ଆମକୁ ଧ୍ୟାନ ଦେବାକୁ ପଡିବ। ପଣ ୟୁଜ କର। ଥିଲେ ବ୍ୟବହାର କରିକି ଆପଣ କେତେ ଭଲ ଜିନିଷ ଦେଖୁଥିଲେ ଦେଖନ୍ତୁ ମତେ ବି ଜାଣିକି ଖୁସି ଲାଗିଲା କି ହଁ ମାନେ ଆମ ଏଜ ରେ ବି କିଏ କଣ ଦେଖଛ ଦେଖନ୍ତି ପ୍ରାୟତ ସମସ୍ତେ ଟାଇମ ପାସ୍ ପାଇଁ ଦେଖନ୍ତି କିଛି ଭିଡିଓ ଫିଡିଓ। ଆପଣ ଦେଖନ୍ତୁ ପ୍ରବଚନ ଶୁଣୁଥିଲେ ତ ଆପଣଙ୍କର ବି ସେଇଟା ଗୋଟେ ଭଲ ଗୁଣ ସେଇଟା ବି କହିବାକୁ ଗୋଟେ ଗଲେ ଭଲ କ୍ୱା ଅଛି ଆପଣଙ୍କ ପାଖରେ ଭଲ ଗୁଣ କୁହନ୍ତି। ସେମିତି ସେମିତି ସବୁ ପିଲା ହେଲେ ନା ବହୁତ ଭଲ।
ହଁ ମତେ ବି ଭଲ ଲାଗିଲା କି ଆପଣ ଏତେ ଭଲ ଜିନିଷ କୁ ବୁଝି ପାରୁଛନ୍ତି। ଆଉ ସେଇଟାକୁ ମୁଁ ଯୋଉଟା ବୁଝିଲି ଆପଣ ମୋ କହିବାର ଥ ବୁଝି ପାରିଲେ ତ ଆପଣ ବି କିଛି କହିଲେ ତ ବହୁତ ଖୁସି ଲାଗେ। ଗିଲା।
ମତେ ବି ବହୁତ ଖୁସି, ବହୁତ କିଛି ବି ଆଜ୍ଞା, ମତେ ବି ବହୁତ କିଛି କିଛି ଶିଖିବାକୁ ମିଳିଲା। ମୁଁ ବି ଯଉଁଟା ମତେ ବହୁତ କିଛି ଭଲ